ଆଜ୍ଞା! ମ୍ୟାଡାମ କୁହନ୍ତୁ, କଣ କରୁଛନ୍ତି?
ଏଇଠି ବସିଛି ଆଉ ଆପଣ?
ଉଁ ହୁଁ ଏଇଠି ଜଣେ ବନ୍ଧୁଙ୍କ ସହିତ କଥା ହଉଥିଲି। ହ ଟିକେ ନେଟୱାର୍ ପ୍ରୋବ୍ଲେମ ରହୁଛି।
ହଁ।
ସେଥିପାଇକା ତାଙ୍କ ବନ୍ଧୁଙ୍କ ସହିତ କଥା ହଉଥିଲି କଲଟି କଟିଗଲା। ତ ମ୍ୟାଡାମ ମୋର ଗୋଟେ ପ୍ରଶ୍ନ ଆପଣଙ୍କ ପାଇଁ।
ହଁ ପଚାରନ୍ତୁ।
ଆମେ ଅଲଲାଇନ୍ ଖାଇବାକୁ ଆପଣ ଅନଲାଇନ୍ ଖାଇବାକୁ ବହୁତ ଭଲ ପାଆନ୍ତି? ନା ଘରର ଖାଇବାକୁ ବହୁତ ଭଲ ପାଆନ୍ତି?
ଘରର ଖାଇବାକୁ।
ଅନଲାଇନ୍ ଖାଇବାକୁ କାହିଁକି ଭଲ ପାଆନ୍ତି ନି?
ଘରର ଖାଇବାରେ ମାନେ ଯୋଉ ଭିଟାମିନ୍ ଥାଏ। ଆଉ ବାହାର ଖାଦ୍ୟରେ ସେଇଟା ଖାଇଲେ ଆମର ବିଭିନ୍ନ ପ୍ରକାର ରୋଗ ହେଇଥାଏ, ଆଜିିକାଲି ଖାଦ୍ୟରେ ସବୁ କେମିକାଲ ମିଶିଲାଣି। ତ ଘରେ କରି ଖାଇବାଟା ବହୁତ ଭଲ ବାହାର ଖାଦ୍ୟଟା ବାହାର ଖାଦ୍ୟ ଟା ଖାଇଲେ ଆମର ପେଟ ଖରାପ ହବ ଆମ ଶରୀର ମଧ୍ୟ ଖରାପ ହବ ସେ ସେଥିପାଇଁ ଘର ଖାଦ୍ୟ ଟା ହିଁ ଦେହ ପାଇଁ ସୁସ୍ଥ।
ସୁସ୍ଥ ତାପରେ ଆଉ ଗୋଟେ କଥା ବାହାର ଖାଇବାଟା ଆମର ବହୁତ ଦିନ ରହିଯାଇଥାଏ। ମାନେ ଯଉ ଧରିନିଅ ଗୋଟେ ଚିକେନ ତରକାରୀ ଆମେ ଅର୍ଡ଼ର କରିବା ସେ ଚିକେନ ତରକାରୀ ଟା ଆମର ମାନେ ଦଶ ମିନଟ ଦଶ ମିନଟ କିମ୍ବା କୋଡିଏ ମିନିଟ କିମ୍ବା ଅଧଘଣ୍ଟା କିମ୍ବା ଘଣ୍ଟାଏ ଭିତରେ ଆସିକି ପହଞ୍ଚୁଛି।
ହଁ।
ମ୍ୟାଡାମ୍ ଏଇଟା ଭାବିଲେ ଯଦି ଆମେ ଗୋଟେ ଘ ମାନେ କେଉଁଠି ଆମର ମାନେ ସେଇ ଜିନିଷ ହଉଚି? କୋଉଠୁ ସେମାନେ ଡେଲିଭରି କରୁଛନ୍ତି, ସେଇଟା ତ ଆମେ କହି ପାରିବାନି ନା? ତ ଆମର ଯେହେତୁ ରୋ ସାଙ୍ଗ୍ ସାଙ୍ଗ୍ ଘ ଅଧଘଣ୍ଟା ପଇଁଚାଳିଶ ମିନିଟ୍ ଭିତରେ ଆସିକି ପହଞ୍ଚି ଯାଉଛି। ତ ଆମର ଦଶ ଜଣ ଯଦି ସେଇ ଜିନିଷ ଯୋଉଟାକୁ ଅଡର୍ କରୁଥିବେ। ଆମେ ଜଣେ ତ କରୁନେ ନା। ତ ସେ ଜିନିଷ ଖୁବ୍ ମ୍ୟାରିନେଟ୍ କରିକି ରଖିଥିବେ ତ ତାଙ୍କମାନଙ୍କର କିଛି ଭୁଲ୍ ନାହିଁ। ତାଙ୍କମାନଙ୍କ ଜାଗାରେ ସେମାନେ ବି ଠିକ୍ ଅଛନ୍ତି। କାହିଁକି ନା ସିଏ ଦଶ ଜଣଙ୍କୁ ତ ଗୋଟେ ଥରକେ ଖାଇବା ରୋଷେଇ କରିକି ଦେଇ ପାରିବେନି ନା। ତ ସେଥିପାଇଁ ସେ ଚିକେନକୁୁ ସେ କେବେଠୁ ମ୍ୟାରିନେଟ୍ କରିଥିବେ। ତାକୁ ଫ୍ରିଜରରେ ରଖିଥିବେ। କେବେଠୁ ହେଲେ କଣ ଦି ତିନି ଦିନ ପୂର୍ବରୁ ତାକୁ ରଖିଥିବେ। ତା ପରେ ଆମେ ଯେତେବେଳେ କି ତରକାରୀ ବି କରିକି ରଖି ପାରିଥାନ୍ତି। ତା ପରେ ଆମେ ଯେତେବେଳେ ଆମର ମାନେ ଡେଲିଭରି ପାଇଁକା ମାନେ ଅର୍ଡର କରୁ। ସେ ଆମ ଡେଲିଭରି ପାଇଁକା ଗରମ ବି କରିକି ଦେଇ ପାରନ୍ତି। ତେଲ ବି ଅଧିକ ତେଲ ମସଲା କାହିଁକି ନା ସେ ସେଇ ଅନୁସାରେ ତରକାରୀ ଟା ଆଖିକି ସୁନ୍ଦର ଦେଖାଯିବା ଦରକାର ଅଛି। ପାଟିକି ବି ଭଲ ଲାଗିବାର ଅଛି ନ ହେଲେ ଆମେ ଦୋଷ ଦବା। ଯେ କୌଣସି ମାନେ ଆମେ ଯୋଉଥିରୁୁ ବି। ହଁ। ନାଇଁ ଡେଲିଭରି ବେଳକୁ ଆମେ ଯୋଉ କୌଣସି ଜିନିଷରୁ ଆମେ ହଁ ଅର୍ଡର କରିଥିବା ଆମେ ତାଙ୍କ ମାନଙ୍କୁ ଦାୟୀ ଦବା ନାଇଁ। ତମେ ଆମକୁ ଭଲ ଆମ ଖାଇବା ଭଲ ହେଲାନି। ତ ସେଥିପାଇଁ ସେମାନଙ୍କର ବି କିଛି ଭୁଲ ନାହିଁ। ସେମାନଙ୍କୁ ବି ପାଟିକି ଭଲ ଲାଗିବ। ଆଉ ମାନେ ଆଖିକି ବି ଭଲ ଲାଗିବ। ସେଥିପାଇଁ ସେ ସେମିତିଆ ଖାଇବା ଦେଇ ଦିଅନ୍ତି। ତ ଆମର ଗୋଟେ ମାନେ ଘର ଖାଇବା। ଆମେ ଲିମିଟ୍ ଅନୁସାରେ ତେଲ ପକେଇବା ମସଲା ପକେଇବା ଆମେ ଘର ଖାଇବାଟା ଖାଇବା।
ହୁଁ।
ତ ବାହାର ଖାଇବାରେ ସେ ମାନେ ସେ ଟେଷ୍ଟ ନାହିଁ। ଟେଷ୍ଟ୍ ଅଛି। କିନ୍ତୁ ଜିଭ ପାଇଁକା ଟେଷ୍ଟ୍ ଅଛି, ଦେହ ପାଇଁକା ଟେଷ୍ଟ୍ ନାହିଁ।
ବାହାର ଖାଦ୍ୟଟା ନିହାତି ଆଖିକୁ ସୁନ୍ଦର ଦେଖା ଯାଇଥାଏ ଆଉ ଆମକୁ ଆ ମାନେ ଭଲ ବି ଲାଗି ଥାଏ କିନ୍ତୁ ସେଇଟା ଆମ ଦେହ ପାଇଁ ବହୁତ କ୍ଷତିକାରକ ହେଇଥାଏ। କିନ୍ତୁ ଆଜିକାଲି ଲୋକ ତ ବାହାର ଖାଦ୍ୟକୁ ହିଁ ବେଶି ପସନ୍ଦ କରୁଛନ୍ତି।
ପସନ୍ଦ କରଛନ୍ତି। ହଁ। ତ ଆପଣ ଆଜି କଣ ଖାଇଛନ୍ତି?
ମୁଁ ଆଜି ଖାଇଥିଲି ଭାତ, ମାଛ ତରକାରୀ।
ଓ ହୋ। ମୁଁ ଆଜି ସେଇ ଭାତ ମାଛ ତରକାରୀ ଆଉ ଶାଗ ଖରଡ଼ା। ଆଉ ପୋଟଳ ଆଳୁ ଭଜା। ତ ମ୍ୟାଡ଼ାମ ଆପଣ କହିପାରିବେ କି ମାନେ ରଥ ଯାତ୍ରାଟା ଯୋ ହବା ପୂର୍ବରୁ ଆମର ଜଗନ୍ନାଥଙ୍କର ଆଉ କିଛି କିଛି ମାନେ ହୁଏ କି ପର୍ବ କିଛି ଆଉ ହୁଏ।
ହଁ ଦେବସ୍ନାନ ପୂର୍ଣ୍ଣମା ହେଇଥାଏ।
ହଁ ଦେବସ୍ନାନ ପୂର୍ଣମୀ। ତାପରେ କଣ କରନ୍ତି ମାନେ ଜଗନ୍ନାଥ ତାପରେ କଣ କରନ୍ତି। ହଁ ।
ତାପରେ ଅଣସର ଘରକୁ ଯାଇଥାନ୍ତି। ତାପରେ ରଥରେ ନବ ଯୌବନ ବେଶରେ ଦର୍ଶନ ଦେଇଥାନ୍ତି। । ହ୍ୟାଲୋ।
ହଁ ହ୍ୟାଲୋ ହଁ କହୁଛି। ମୁଁ ଯେତିକି ଜାଣିଛି ମୁଁ ତ ସବୁ କିଛି ଜାଣିନି ତ ଅଳ୍ପ ବହୁତ ଯେ ଯେତିକି ବି ଜାଣିଛି ତ ଆମର ଜଗନ୍ନାଥ। ଜଗନ୍ନାଥ ପୋଡ ପିଠା କଣ ପାଇଁ ଖାଇବା ପାଇଁ ଯାଆନ୍ତି।
ତାଙ୍କ ମାଉସୀ ମା ତାଙ୍କ ମାଉସୀ ମାଙ୍କ ପାଖକୁ ଯାଆନ୍ତି ପୋଡ଼ପିଠା ଖାଇବାକୁ। ବେଶୀ କିଛି ଜାଣିନି।
ହ ହଁ ସେ ଆମେ ତ ସେଇ ପରମ୍ପରାକୁୁ ଭୁଲି ଗଲେଣି ନା ଆମର ସେଇ ଓଡ଼ିଆ ସଂସ୍କୃତି ପରମ୍ପରା ସେସବୁ ମୁଁ ବି କିଛିଟା ଜାଣିନଥିବି ଆପଣ କିଛିଟା ଜାଣିନଥିବେ ମୁଁ ବି କିଛିଟା ଜାଣିନଥିବି। ତ ସେଇ ସବୁକୁ ଆମେ ମନେ ରଖିବା ଧୀରେ ଧୀରେ ମାନେ ମନ ପକ ପକେଇବା ଆଉ ମନେ ରଖିବା ଆମେ ଧୀରେ ଧୀରେ ତାକୁ ଭୁଲି ଗଲେଣି।
ହଁ।
ତ ମୁଁ ଯେତିକି ଜାଣିଛି ଜଗନ୍ନାଥ ଯେତେବେଳେ ରଥଯାତ୍ରା ହୁଏ ତା ପୂର୍ବରୁ ଆମର ମାନେ ଦେବସ୍ନାନ ପୁର୍ଣିମା ହୁଏ ତାପରେ ସ୍ନାନ କଲା ପରେ ଜଗନ୍ନାଥ ଜର ଜଗନ୍ନାଥ ସୁଭଦ୍ରା ବଳଭଦ୍ର ଏ ତିନି ଜଣଙ୍କର ଜର ହୁଏ। ସେ ଯ ହଁ। ଅଣସର ଘରେ ଯେତେବେଳେ ଠାକୁର ଥାଆନ୍ତି ତାଙ୍କୁ ଯେତେବେଳେ ଜର ଛାଡିଯାଏ। ତ ସେତେବେଳେ ସେ ମନେ କରିଥାନ୍ତି ଯେ ମାଉସୀ ଘରୁ ପୋଡ ପିଠା ଖାଇବା ଯେମିତି ଆମର ଆମର ଗୋଟେ ମନ ହୁଏ ଯେ ଆମେ ଅଜା ଘର କୁ ଯିବା। କି ଅଜା ଘରେ ରେ କଣ ଖାଇବା କି କଣ କରିବା ସେମିତି ଭଗବାନଙ୍କର ବି ଗୋଟେ ଇଚ୍ଛା ଥାଏ ଯେ ନାଇଁ ମାଉସୀ ଘରେ ପୋଡପିଠା ଖାଇବା। ତ ସେଥିପାଇଁକା ସିଏ ମାଉସୀ ଘରକୁ ଯାଆନ୍ତି ନଅ ଦିନ ପାଇଁ ଯାଆନ୍ତି। ଆଉ ସାଙ୍ଗରେ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ତିନି ରଥ ଯାଏ ତ ଆପଣ ରଥର ତିନି ରଥର ନା ଜାଣିଛନ୍ତି।
ହଁ ନନ୍ଦିଘୋଷ ଆଉ ଦର୍ପଦଳନ ଆଉ ତାଳଧ୍ୱଜ।
ହଁ ଆପଣ ତ ବହୁତ କିଛି ଜାଣିଛନ୍ତି।
ହଁ ସେମିତି ଆଉ।
ହଉ ସେତିକି ହଉ ସେତିକି ବି ବହୁତ ପିଲା ପରମ୍ପରାକୁ ଭୁଲିଗଲେଣି। ସେଇ ଯେତିକି ରଥର ନା ଅ ରଥଯାତ୍ରା କାହିଁକି ହଉଛି କଣପାଇଁ ହଉଛି ସେ ସବୁ କେହି ବି ଆଉ ମନରେ ରଖିନାହାନ୍ତି। ଆମର ପୁଣ୍ୟ ପର୍ବ ପିଠା ପଣା ସବୁ କିଛି କି ଭୁଲି ଗଲେଣି। ଆମେ ମ୍ୟାଡାମ କଥା ହବା ଆଉ ଗୋଟେ ଟପିକରେ କଥା ହବା ଯେ ଆମେ ପିଠା ବିଷୟରେ କଥା ହବା। ତ ପିଠା ପଣାଠୁ ଧରିକି ପର୍ବପର୍ବାଣୀଠୁ ଆମର ଓଡିଆ ସଂସ୍କୃତି କଣ ଆମେ ଭୁଲି ଗଲେଣି। ଆମେ ଆଧୁନିକ ଯୁଗକୁ ନେଇକି ଚାଲିଲେଣି। ତ ଆପଣଙ୍କୁ ମାନେ କଣ ଭଲ ଲାଗେ ଏମିତି। ଆ ପାହାଡ ଜଙ୍ଗଲ ଏରିଆ ନା ସହରାଞ୍ଚଳ ଏରିଆ ଆପଣଙ୍କୁ କଣ ଭଲ ଲାଗେ।
ପାହାଡ଼ ଜଙ୍ଗଲ ଏରିଆ ଗାଁ ଅଞ୍ଚଳ। ଭଲ ଲାଗେ, ଚାଳ ଘର, ଏ ଜାଗା ହିଁ ବହୁତ ଭଲ ଲାଗେ।
ହଁ। ଯେତେ ବି ଆମର ମାନେ ଛାତଘର ଥାଉ, ଆଜବେଷ୍ଟ ଘର ଥାଉ, ଯୋଉ ଘର ଥାଉ କିନ୍ତୁ ସେ ଚାଳ ଘର ଦେ ଖିଲେ ଯେତେ ଖୁସି ମାନେ ଗାଁର ପରିବେଶ ଦେଖିଲେ ଯେତିକି ଖୁସି ଲାଗେ, ସେଇଟା ସହରାଞ୍ଚଳରେ ମିଳିବନି, କିନ୍ତୁ ଆଉ ସେଗୁଡାକୁ ଲୋକ ମନେ ରଖୁଛନ୍ତି? ଆଉ ସେ ଚାଳ ଘର, ଆପଣ କେବେ ଦେଖ ଖିଛନ୍ତି? ଆଉ ସେ ଚାଳ ଘର ପୁରା ଲାଇନ ହେଇକି ଥାଏ, ଆଉ ଏମିତି କୋଉ ଗାଁରେ ଅଛି ଦେଖିଛନ୍ତି?
ନାଇଁ, ଚାଳ ଘର ଦେଖିଛି କିନ୍ତୁ ଏମ ତି ଲାଇନ୍ ହେଇ ରହିବ, ଏମତି ମାନେ ଗାଁ ପୁରା ଗାଁ ରେ ଜମା ଦେଖିନି। ମାନେ ବହୁତ୍ ଗାଁ ଯୋଉଠି ଏମତି ଲାଇନ ହେଇକି ଥିବ ଚାଳଘର ଦେଖିନି କେବେବି।
ମୁଁ ବି ସେଇ, ମାନେ ମୁଁ ବି ଟୋଟାଲି ଦେ ଖିନି ଏମିତି ମାନେ ବହୁତ୍ ମାନେ ମୁଁ ଯେତିକି ଦେଖିଛି ମୋବାଇଲରେ ଦେଖିଛି। ଯାହା ବି ଦେଖିଛି, ପୁରା ଗାଁଟା ଯା କ ଚାଳ ଘର। ମୁଁ ଦେଖିଥିବି କିନ୍ତୁ ମୁଁ ସେଇଟା ଛୋଟ ବେଳ କଥା ମୋର ତ ମନ ନାହିଁ। ମୁଁ ବଡ ହେଲା ଦିନୁ ଆଜି ପର୍ଯ୍ୟନ୍ତ ଦେ ଖିନି ମାନେ ପୁରା ଲମ୍ବା ହେଇକି ଚାଳ ଘର ଥିବ, ମାନେ ମୁଁ ଆପଣ ଜାଣିଛନ୍ତି? ଗୋଟେ ବହିର ବିଷୟରେ ଥାଏ ମାନେ ଗୋଟେ ଗାଁର ବିଷ ୟରେ ଥାଏ, ତ ମୁଁ ସେଇଟା ପ ମାନେ ଯେତେବେଳେ କାଢ଼େ ତା ଚିତ୍ରକୁ ମୁଁ ଦେଖିକି ବହୁତ ଖୁସି ହୁଏ ତ ଏମିତି ଚାଳ ଘର ହେଇଥିବ ଲୋକମାନେ ସବୁ ଏମିତି ଥିବେ, ସେ ବିଷୟଟା ମତେ ବହୁତ ଭଲ ଲାଗେ। ତ ଖେଳୁଥିବେ ତ ଏମତି ମାନେ ହେଇ ବିଷୟଟା ମତେ ଚିତ୍ର ଦେଖିଲେ ହିଁ ବହୁତ ଭଲ ଲାଗେ, କାହିଁକିନା ମୁଁ ଏମିତି ଏମିତି ଗୋଟେ ଆମର ଗାଁ ନଥାନ୍ତା। ସକାଳୁ ସମସ୍ତେ ଫୁଲ ତୋଳୁଥିବେ ମାନେ ଗାଁ ଗହଳିରେ ପ୍ରାୟ ଡକାହକ ହେଇକି ପୁରା ମାନେ ଯେମିତି କଥାବାର୍ତ୍ତା, ସେଇଟା କଣ ଆମ ସହରାଞ୍ଚଳରେ ଅଛି?
ନା, ସହରାଞ୍ଚଳରେ ସେଗୁରା କି କିଛି ନାହିଁ, ହଁ, ଗାଁର ଖୁସି ସହରରେ ନାହିଁ।
ଆପଣ ମାମୁଁ ଘର ଯାଆନ୍ତି?
ହଁ ଯାଏ।
ଅଁ ହ। ଆପଣଙ୍କୁ ନିଜ ଘରେ ମାନେ ନିଜ ଗାଁ ରେ ଭଲ ଲାଗେ ନା ମାମୁଁ ଘର ଗାଁ କୁ ଗଲେ ବହୁତ ଭଲ ଲାଗେ?
ନା ମତେ ମୋ ନିଜ ଗାଁ ହିଁ ଭଲ ଲାଗେ।
ଅଁ ହଁ, ମାନେ ମତେ ବି ନିଜ ଗାଁ ଭଲ ଲାଗେ କି ତ ମତେ ମାମୁଁ ଘରକୁ ଗଲେ ମାନେ ସେଇଟା ଗୋଟେ ଅଲଗା ପ୍ରକାର ଖୁସି ଅଛେ ଆମେ ମାମୁ ଘରକୁ ଯିବା। ମାନେ ମାମୁଁ ଘରକୁ ଯିବା, ମାମୁଁ ଘରକୁ ବୁଲିବା, ମାନେ ଏମତି ଲାଗେ, ମାନେ ଟିଉସନ ସ୍କୁଲ ସବୁ ବନ୍ଦ ହେଇଯିବ ନା, ନାଇଁ ମମୁ ଘରକୁ ଯିବା। ଗାଁ ତ ସମସ୍ତିଙ୍କର ସମସ୍ତିଙ୍କି ନିହାତି ଭଲ ଲାଗିବ କିନ୍ତୁ ଆମେ ଗୋଟେ ଗୋଟେ ଖୁସି ମନରୁ ଆସି ଯେ ନାଇଁ ଆମେ ମାମୁଁ ଘରକୁ ଯିବା, ବୁଲାବୁଲି କରିବା, ସେଇଟା ଗୋଟେ ଖୁସି ଆସେ।
ହଁ।
ଅଁ ସେଥିପାଇଁ ବହୁତ ଭଲ ଲାଗେ ମାମୁଁ ଘର ବୁଲିବା, ମାଉସୀ ଘର ବୁଲିବା। ତ ଆପଣ ଯାଆନ୍ତି ବୁଲିବା ପାଇଁ ଗାଁ?
ହଁ ଯାଏ।
ଅଁ ହଁ ହଉ ଆପଣ ଆଉ ରାତିରେ କଁ ଖାଇବେ?
ରାତିରେ ଭାତ।
ଅହ ଆପଣ ଅଁ ହଁ ତାପରେ ବହୁତ ଜୋର ଗରମ ହୋଉଚି ନାଁ ଏଥିରେ ରୁଟି ଫୁଟି ଖାଇଲା ଅଳୁ କୁ ହବନି ଦେ ମାନେ କ ହଁ ଆପଣ ପଖାଳ ଭାତ ଖାଆନ୍ତି?
ହଁ ପଖାଳ ମୋର ବହୁତ ପସନ୍ଦ।
ଆଉ ଆଜିକାଲି ପ ଖାଳ ନୁହଁ ପିଜା ବର୍ଗର ଏଇଗୁଡ଼ାଅ ସବୁ ଖାଉସନ୍ତି। ଆଉ ପଖାଳ ହାତକୁ ସବୁ ଭୁଲି ଗଲେଣି।
ପଖାଳରେ ଯୋଉ ମଜା ଥାଏ ଆଉ ଏଇ ପିଜା ବର୍ଗର ଖାଇବାରେ ଏତେ ବି ମଜା ନଥାଏ।
ଆଜ୍ଞା ଆଜ୍ଞା। ତ ମାନେ ଆଉ ସେ ପଖାଳ ଭାତ ମାନେ ଆପଣ ଜାଣିଥିବେ ଶୁ କୁଆ ସେଇ ଚକଟା ଚକଟି ଏ ସବୁ ମାନେ ଲୋକ ଧୀରେ ଧୀରେ ଭୁଲି ଗଲେଣି। ଆଳୁ ପୋଡ଼ା ବାଇଗଣ ପୋଡ଼ା ଏରା ଛାଡ଼ି ଦେଲେଣି। ହଉ ମ୍ୟାଡାମ ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା। ଏବେ ମୁଁ କଲଟି ରଖୁଛି।
ହଉ ମ୍ୟାଡ଼ମ୍।